ହଁ ହ୍ୟାଲୋ।
ଏବେ ଶୁଭୁଚି ତମକୁ ଠିକରେ?
ହଁ ଠିକରେ ଶୁଣା ଯାଉଛି
ଆଛା ତୁମର କଣ ହେଇଛି କହିଲ
କିଛି ନାହିଁ
କିନ୍ତୁ ମୋ ମନ ବୁଝୁନାଇଁ ମୁଁ ଯୋଉ କଥା କହିଲି ସେଇଥିପାଇଁ ମନ ଦୁଃଖ କି ହ୍ୟାଲୋ
ହଁ ମାନେ ବୁଲତେ ଯିବା କଥା ଯୋଉ କହୁଥିଲ କଣ ହେଲା
ହ୍ୟାଲୋ
କଣ ନେଟୱାର୍କ ପ୍ରୋବ୍ଲେମ ହଉଛି ତମର ହ୍ୟାଲୋ
ହଁ
ଆ ନେଟୱାର୍କ ନାହିଁ କୋଉଠି ଅଛ?
ଏଇ ଘରେ ଅଛି ମୁଁ
ଓହୋ ନେଟୱର୍କ ଆଶୁନି ଘରେ
ତମ କୋଉ ବୟସ ମୋ ମୋ କଥା ଶୁଣିପାରୁନ ତମେ
ନା କ୍ଲିୟର ଶୁଣା ଯାଉ ନଥିଲା ଏଲେ ଏବେ ଶୁଣା ଯାଉଛି
ହୁଁ କଣ ଖାଉଛ?
ଭାତ ଖାଇଛି ଭାତ ଆଳୁ ଭଜା ତମେ
ମୁଁ ଭାତ ମିକଚର ଆଉ କଣ ଗୋଟେ ଆମ୍ବ ବାସ୍ ହ୍ୟାଲୋ ହ୍ୟାଲୋ କଣ କରୁଛ ଏବେ?
ବସିଛି ଏକା
ଓହୋ ତୁମର କେତେଟା ହେଇଛି? ହ୍ୟାଲୋ
ହଁ
ତୁମର କେତେଟା ହେଇଛି
କଣ ହେଇଯିବ?
ଏଇଗୁଡା
ହଁ ଇଆଡୁ ସିଆଡୁ ହ୍ୟାଲୋ
ଦଶହରା ଆଉ ଏଇଟା
ତୋ ନେଟୱାର୍କ ଆସୁନି।
କଣ?
ଗାଁରେ
ଭଗବାନ ନେଟୁ ନି।
ତମ ଗାଁରେ ଦଶହରା ହୁଏ କି?
ନା ଆମ ଗାଁରେ ଦସହରା ହୁଏନି।
ଆଉ କଣ ହୁଏ? କଣ କଣ ହୁଏ ତୁମ ଗାଁରେ? ହୁଁ ଆମ ଗାଁ ପାଖରେ ହୁଏ।
ଓହୋ ଆଉ ତମ ଘରେ ସବୁ କେମିତି ଅଛନ୍ତି
ଘରେ ସମସ୍ତେ ଭଲ।
ଓହୋ ଆଉ ମତେ ରୋଷେଇ କରିବାର ଅଛି ଯୋଉ ଭାତ ଆଉ ଚିକେନ କରିବାର ଅଛି ଯେ ମତେ ଚିକେନ କରି ଆସିନି ମୋ ମାମାଙ୍କର ହାତ ଖରାପ ତ ସିଏ କରିପାରିବେିନି ମୁଁ କେମିତି କରିବି ଟିକେ କୁହନି?
ଚିକେନ କେମିତି କରିବ
ହଁ।
ଫ୍ରଷ୍ଟ ମସଲା ବନେଇବା।
ଆସ୍ରେ ମୁଗହୁଛିି। ମୁଁ କହୁଛି ହେଲା। ଫାଷ୍ଟେ ଏ ଚିକେନ କରିବା ପାଇଁ ଫାଷ୍ଟେ ତେଲ। ତାପରେ ହଁ ତେଲ ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡାଲୁଣ ଆଉ ପାଣି ଚିକେନ ଦରକାରେ
ଆଉ କଣ?
ପିଆଜ ଦରକାରେ ଅଦା ରସୁଣ ଦରକାରେ ଆଉ କଣ?
ଆଉ କଣନ୍ତରକାର
ଆଉ ନା ଆଉ କିଛି ଦରକାର ନାହିଁ। ହଁ।
ଆଉ କଣ କରିବା ସମାନ କୁ?
ମତେ ମତେ ସବୁ ରୋଷେଇ ଆସେ। ହେଲେ ଖାଲି ଚିକେନ ଟା ଆସେନି।
ଡାଲମାକୁରି ଜାଣିଚ।
ଡାଲମା ତ ଜାଣିନି ହେଲେ ଡାଲି ଜାଣିଛି।
ଡାଲମା ଗୋଟେ ଡାଲମା ଡାଲି ଗୋଟେ କି?
ହଁ।
ଓ ହ। ଆଉ କରିପାରିବା ପନିର କରି ଜଣିଛ?
ନାଆ।
ସିଏ ବି ସେ ଅ ଚିକେନ କଲା ଟାଇପ ର ହୁଏ। ହ୍ୟାଲୋ
କଣ କରୁ
ଚାହା କରିଜଣିଛ ନା। ହ୍ୟାଲୋ
ଆଉ ତ କ ଦବ ବୋଲି କହୁଥିଲା?
ହ
ହ
ତମେ କି କି ଫଳ ଜାଣିଛ ନା?
କାଦଳୀ ତାପରେ ହେଲା ନା ନଡ଼ିଆ ଆମ୍ବ ଆଉ ସେଉ ଅଙ୍ଗୁର କମଳା ଡାଳିମ୍ବ ପି୍ଜୁଳି ଆଉ କଣ କାକୁଡି
ହୁଁ।
ତାପରେ
ଆଉ ତମେ କିଏ କିଏ ଓଷା କର?
ମୁଁ ଖୁଦୁରୁକୁଣୀ ଓଷା କାରେ ଆଉ କୁମାର ପୂର୍ଣ୍ଣିମା କରେ ଆଉ କିଛି କରେନି।
ଆଉ କିଛି କରନି?
ଆଉ ଜାଗର ବିି କରେ।
ବିଦ୍ୟାଳୟ ଲାଇଫରେ କି କି ଓଷା କରିଥିଲ।
କଣ?
ବିଦ୍ୟାଳୟ ସମୟରେ?
ବିଦ୍ୟାଳୟ ସମୟରେ। ସ୍କୁଲରେ।
ହଁ।
ସ୍କୁଲ ରେ ଗଣେଶ ପୂଜା। ସରସ୍ୱତୀ ପୂଜା ଯାଇକି ଏବେ ବି କରୁଛି ହେଲେ ମୁଁ ପାଳନ କରେନି। ଉପପାସ ରୁହେନି। ଆଁ ନୂଆ ଡ୍ରେସ୍ ପିନ୍ଧିକି ନହେଲେ ସ୍କୁଲ ସ୍କୁଲ ଡ୍ରେସ ରେ ଖାଲି ମ ସରି ସ୍କୁଲ ଯାଏ ଭୋଗ ଖାଇକି ଆସେ।
ହଁ।
ହଁ।
ସବୁ ପୂଜା ପର୍ବରେ ନୂଆ ଡ୍ରେସ ପିନ୍ଧ?
ନା।
ଆଉ?
ତମେ ପିନ୍ଧ?
ନା ମୁଁ ସେମିତି ମୋ ମତେ ଯୋଉ ପୂଜା ପର୍ବ ଗୁଡା ଭଲ ଲାଗେ ଗୋଟେ ହେଲା ଆମର ଦୁର୍ଗା ପୂଜା ଆଉ ଗୋଟେ ହେଲା ଆମର ଦୋଳ ପୂର୍ଣ୍ଣିମା ଆଉ ସେମିତି ମଝିରେ ମଝିରେ କିଣି ନିଏ ଆଉ।
ଓହୋ। ମୁଁ ଖାଲି ଅଷ୍ଟମୀ ରଜ ଆଉ ସରସ୍ଵତୀ ପୂଜା ଗଣେଶ ପୂଜା ତାପରେ ଆଉ ଉଁ କଣ ତ ଦଶହରା ଖୁଦୁରୁକୁଣି କୁମାର ପୂର୍ଣ୍ଣିମା ଆଉ ସମେତି କେତେବେଳେ କେମିତି ଆଉ।
ତମେ ପ୍ରାୟ ଘ ଘରେ ରହୁଚ ନା କୁଆଡେ ଯାଉଚ?
ଘରେ ରହୁଚି।
ପାଠ ପାଠ ପାଠ ପାଠ ଫାଠ ସବୁ ସରିଗଲାଣି? ଆଜ୍ଞା?
ହଁ ସାରି
ଆଚ୍ଛା। ଆଗକୁ ସ୍ୱପ୍ନ କଣ?
ସ୍ୱପ୍ନ କିଛି ନାହିଁ।
ନାଇଁ ସବୁ ଝିଅଙ୍କର ଯେମିତି କିଛି ସ୍ୱପ୍ନ ଥିବ।
ନା ନା ମୋର କିଛି ନହିଁ।
ଓହୋ। ତଥାପି କଣ ମନ ଅଛି କରିବା ପାଇଁ?
କିଛିନାଇ।
କିଛି କରିବାର ଇଛା ନାହିଁ ମନରେ
ନା।
ହୁଁ ହୁଁ। ବାପା ମାଙ୍କ ପାଇଁ।
ମୋ ମାମା ମତେ ବାଡଉଛନ୍ତିତ ତାଙ୍କ ପାଇଁ ମୋର କିଛି କରିବାର ନାହିଁ।
ଆଉ ତମ ବାବାଙ୍କ ପାଇଁ ସେ ତୁମ ମାନଙ୍କ ଭଲ ପାଇଁ କଣ ନାହିଁ କଣ କରୁଥିବେ ଭାଇ ଭାଇ ତାଙ୍କ
ନା ମାନେ ଦି ଜଣ ପାଇଁ କରିବାର ଅ କିଛି ବହୁତ କିଛି କରିବାର ଅଛି ହେଲେ ପାଠ ପଢିିବାର ନାହିଁ।
ପାଠ ପଢ଼ିବନି।
ନାଁ।
କାଇଁ ପାଠରେ ତମର ମନ ରହୁନି?
ହଁ ରୁହେ ହେଲେ ମୋର ଇଚ୍ଛା ନାହିଁ।
ପଢ଼ିବା ପାଇଁ?
ହଁ ଯାହା ପଢ଼େ ମନେ ରୁହେ ହେଲେ ଯୋଉ ଉ ପଢ଼ିବାକୁ ହିଁ ଇଚ୍ଛା ନାହି।